ହ୍ୟାଲୋ ହୁଁ। ହ୍ୟାଲୋ।
ହ୍ୟାଲୋ ଭଲ ଅଛ।
ହଁ ହଁ ତମେ?
ମୁଁ ବି ଭଲ
ହୁଁ ହୁଁ। ଆଉ କଣ କରୁଛ ହୁଁ ହୁଁ ଠିକ
ଠିକି ଏବେ
ଏଇ କାଲି ରଜ ଅଛି ନା ଟିକେ ସଜବାଜ ଆଜି ହଉଥିଲି ସଜ ସଜବାଜ। କାଲି ରଜ ଅଛି ନା ସେଥିପାଇଁ ଟିକେ ମେହେନ୍ଦୀ ହଁ ସେଥିପାଇଁ ଟିକେ ମେହେନ୍ଦୀ ଟିକେ ଲଗଉଥିଲି ତ।
ହଁ ଖାଲି ମେହେନ୍ଦୀ ନା ଅଳତା ବିି
ସେଇଟା କାଲି ଲଗେଇବି ନା।
ହୁଁ ହୁଁ ହୁଁ ତାହେଲେ ତମର ରଜ ହଉଛି ନାଇଁ।
ହଁ ହଁ।
ହୁଁ କୋଉଠି।
ହୁଁ ତମ୍ ହଁ ଏଇ ଆମ ସାହି ଭିତରେ ହିଁ ହୋଉଛି।
ହୁଁ ହୁଁ କଣ ତମ ସାହିର କଣ ସମସ୍ତେ କରୁଚନ୍ତି କି?
ହଁ ସମସ୍ତେ କରୁଚନ୍ତି ହୁଁ।
ମାନେ ସେ ଆଣ୍ଟି ଯାକ ହେଲେ।
ହଁ ହଁ ସେମାନେ ହିଁ ତ ହୁଁ ଆୟୋଜନ କରୁଚନ୍ତି। ତମେ ତମେ କିଛି ଲଗା ଲଗି ହବନି କି ହଁ।
କଣ ଲଗେଇବି ହେ ମୋର ତ ଏଗ୍ଜାମ୍ ଅଛି। ଏଗ୍ଜାମ୍ ଅଛି ଆଉ ଦି ତିନ ଗ
ହଁ।
ଲେ ଆଉ କଣ କରିବ ରଜ। ସେମିତି କିଛି ନାଇଁ ଯେ କୁଆଡେ ଏଠି ତ କିଛି ହଉନି କୁଆଡେ ଯିବି ତମ ଆଇଥାନ୍ତ
ହୁଁ ହୁଁ।
ଏକୁଟିଆ ପାଖରେ ହୋଉଥାନ୍ତା ବୋଲି ନାଁ କି କିଏ ନାହାନ୍ତି ବି ନା ଏଠି କରିବା ପାଇଁ ସେଥିପାଇଁ। ତାହେଲେ କାଲି ପରଦିନ ଦି ଦିନ ଯାକ ପୁରା ଚାଲିବ ରଜ ମୋଉଜ।
ହଁ।
ଦି ଦିନ୍ ଯାକ ନା ଗୋଟେ ଦିନ୍?
ଆଉ ତିନ୍ ଦିନ୍ ରଜ ନା।
ହଁ ତିନ୍ ଦିନ୍ ଯେ କାଲି ପହର୍ ଦିନ ମେନ୍ ରହିବ ନା ମେନ୍ ରହିବନା ତିନ୍ ନମ୍ବର୍
ହଁ। ହଁ ତିନ୍ ନମ୍ବର୍ ଦିନ ବି ବୋଧେ ନବ ମୁଁ ଜାଣିନି। ପହର୍ଦିନ ତ ସଂକ୍ରାନ୍ତି ରଜ ସଂକ୍ରାନ୍ତି।
ଓହୋ ସଂକ୍ରାନ୍ତି ଟା ତାହେଲେ ପହର୍ ଦିନ ପଡୁଛି। ମାନେ ପନ୍ଦର ତାରିଖ୍ ପଡ଼ିବ ଓହୋ ଆଚ୍ଛା ଆଚ୍ଛା। ହୁଁ ମୁଁ ଭାବୁଥିଲି ଆଉ ପହିଲି ରଜ ଦିନ କାଳେ ପଡୁଥିବ।
ନାହିଁ କାଲି କାଲି ପହିଲି ରଜ ପର ଦିନ ରଜ ସଂକ୍ରାନ୍ତି।
ହୁଁ ହୁଁ ଆଉ କଣ ହଉଛି ରଜ ସ୍ପେସିଆଲ୍?
ଆଉ ଯୋଉ ସ୍ପେଶିଆଲ ମତେ ତ ପିଠା ପଣା କିଛି ଆସୁନି। କିଛି ନା ଏମ୍ତି ସାଧା ଆଉ ଡାଲି ଭାତ ଖାଇକି ରହିବା କଥା।
ଶିଖ ଟିକେ ନରମ୍ ମାଲ୍ ମାନେ ସୁଜି ପିଠା ଟିକେ ହେଲା କି ଚାଉଳ ପିଠା ଟିକେ ଏଇ ଟାଇପ ର ଛି ପ୍ରକାର ଶିଖ ମାନେ ନର୍ମାଲ୍ ଯୋଉ ପୁର ଦେଇକି କରୁନାହାନ୍ତି କି।
ହଁ ମତେ ସେଇଟା ପସନ୍ଦ୍ ନାହିଁ ଆକ୍ଚୁଆଲି।
ହଁ ତମେ ଖାଉନ ନାଇଁ କି ମାନେ ବେଶୀ ଏଲର୍ଜି କହିକି?
ନାଁ ନାଁ ମତେ ମ ନାଇଁ ଅଏଲି ନାଇଁ ମତେ ମିଠା ମି ଠା ଯୋଗୁ ମତେ ପସନ୍ଦ୍ ନାହିଁ କିଛି ବି କିଛି ବି ମିଠା ଜିନିଷ ମତେ ପସନ୍ଦ୍ ନାହିଁ ମାନେ ପି ମିଠା ନାଇଁ ପିଠା ନାହିଁ। ହୋଉଚି କ୍ଷୀରି ନାହିଁ ମାନେ କିଛି ମାନେ କିଛି ବି ମ
ମାନେ ଚିନି ପଡିଲା ଜିନ୍ଷ ପସନ୍ଦ୍ ନାହିଁ କୁହ ସୁଗର୍ ନ
ଉ ନା ଚିନି ହଁ ଚିନି ଗୁଡ ଯାହାବି ସେ ମିଠା ହେଲେ ତ ମତେ ପସନ୍ଦ୍ ନାଇଁ ଆଉ।
ମତେ ବଢିଆ ଲାଗିବା
କଣ ପାଇଁ କେଜାଣି ମତେ ପିଲା ପିଲା ବେଳଠୁ ମତେ ପସନ୍ଦ୍ ନାହିଁ ଏଇଟା ଆକ୍ଚୁଲି ଜିମ୍ ଜିନ୍ ହେଲା କି। ଆମ ଘରେ ଆମ ବାବାଙ୍କୁ ସେମିତି ମିଠା ଜମା ପସନ୍ଦ ନୁହଁ।
ହୁଁ ହୁଁ ହୁଁ ଆଉ ଟେଷ୍ଟ ଥାଉଛି କି ଜଣ ଜଣଙ୍କର ମାନେ ଖାଇବାକୁ ନେଇକି। ଖାଇବାକୁ ନେଇକି ମୁଁ ଯେମତି ଖାଉନି ମୋ ମିଲ୍କ ରିଲେଟେଡ କିଛି ବି ଖାଉନି। ମାନେ ମିଲ୍କର ଯାହାବି ମାନେ ଖାଇବି ମିଲ୍କର ମାନେ ସେ ମିଠା ଯାକ ଯୋଉ ବନୁଛି। ସେଟା କାହିଁକି ବଲେ ଅତ୍ୟଧିକ ମିଠା ହଉଛି ନା ତ ମିଲ୍କର ସ୍ମେଲ ଟା ଜଣା ପଡୁନି। କିନ୍ତୁ ଅଲଗା ଯାକ ଦହି ପନିର୍। ଏଯାକ ତ ସବୁ ଜଣା ପଡି ଯାଉଛି ନା ମିଲ୍କ ମିଲ୍କ ସ୍ମେଲ ହଉଛି।
କି ହଁ କିନ୍ତୁ ମତେ ମତେ କ୍ଷୀର ମତେ ବି ମିଲ୍କ ପସନ୍ଦ ନାହିଁ ଜାଣିଛ ମତେ ବି କ୍ଷୀର ଜମା ପସନ୍ଦ ନାହିଁ ମାନେ କ୍ଷୀରର ସ୍ମେ ସ୍ମେଲ ଟା ମତେ ବାନ୍ତି ଲାଗେ। ହଁ କ୍ଷୀର ସ୍ମେଲ ମତେ ବାନ୍ତି ଲାଗେ ମୁଁ କେବେବି କ୍ଷୀର ପିଏନି। ମୁଁ କେବେବି କ୍ଷୀର ପିଏନି ଜାଣିଛ। ହୁଁ ନାଇଁ ଘିଅ ଟା ଇଟ୍ସ୍ ଓକେ ଚଳିବ।
କେବେ କ୍ଷୀର ପିଇଥିବି ଯେ ମୁଁ ବି ଜାଣିନି ସାନବେଳେ ଏକା ଯାହା ପିଇଥିବି ଆଉ।
ହୁଁ କିନ୍ତୁ ଏ ଗାଈ କ୍ଷୀର। ଅମ୍ଫେଡ ଏଯାକ ତ ନାଇଁ ମୁଁ ଜମା ପିଏନି ମତେ ଜମା ତାର ସ୍ମେଲ ତ ମତେ ଜମା ପସନ୍ଦ ନାହିଁ ଆଉ। ମତେ ବି ବିରକ୍ତ ଲାଗେ ଏକଦମ ମୁଣ୍ଡ ବଥା ହୁଏ। ହଁ ହଁ ହଁ ଦହି ଦହି ହଁ ଦହି ଖାଏ ପନିର ଖାଏ। ଆଉ କ୍ଷୀରରେ ତିଆରି ଜିନିଷ ଖାଏ ବଟ କ୍ଷୀର ନାହିଁ। କ୍ଷୀର ମତେ ଜମା ପସନ୍ଦ ନାହିଁ କିନ୍ତୁ ଅମୁଲ ଟା ମତେ ଭଲ ଲାଗେ ଅମୁଲ।
ହୁଁ ସେଇଟା ସ୍ମେଲ ହୁଏ ନା ଅରିଜିନାଲ କ୍ଷୀରଟା ତାର ରହିବ ଗୋଟେ ପ୍ରକାର।
ହଁ ବହୁତ ବହୁତ ସ୍ମ
ହଁ ଆଉ ସେ ଘିଅଟା ଗୋଟେ ବି। କଣ କରିବା କାହାକୁ କଣ ପସନ୍ଦ ପନିର ହଁ ଏମିତି ଦେଖି ଦେଖିଛି ଯେ ମୁଁ କେବେ ଟ୍ରାଏ କରିନି ବନେଇନି ମୁଁ ଖାଲି ଦେଖିଛି କେମିତି ବନା ହଉଛି। କେମିତି ସେ କ୍ଷୀରଟାକୁ ଯୋଉ ଫୁଟେଇକିନା ସେଇଠି ଯୋଉ ଦଉଛି। ମାନ ଲେମ୍ବୁ ଯୋଉ ଟିକେ ପକେଇ ଦଉଛନ୍ତି। ଲେମ୍ବୁ ପକେଇକିନା ତାପରେ ତ ସେ ଛିଡ଼ି ଯାଉଛି ସେ କ୍ଷୀରଟା। ତାପରେ ତ ସେଇଟାକୁ ରଖାହଉଛି ଆଉ। ତାପରେ ବୋଧେ ଫ୍ରିଜ ରେ ରଖାହଉଛି କିଛି ସମୟ ପାଇଁ। ମାନେ ଏତେ ବି ମୁଁ ଭଲସେ ଜାଣିନି ଏମିତି କରାହଉଛି ବୋଲି ଖାଲି ଜାଣିଛି।
ହୁଁ ହୁଁ ହୁଁ
ଯେ ଘରେ ବନେଇଲା ଟା ଭଲ ଲାଗୁଛି।
କେ ଜାଣେ ମୁଁ ତ କେବେ ଘରେ କି ହୁଁ ହୁଁ
ହୁଁ ଆଉ କ
ମୁଁ ତ କେବେ ମାନେ ମୁଁ ତ କେବେ ବନେଇକି ପିଇନି ହେନା କେବେ ବି।
ହଁ ହଁ ହଁ ସେଇଟା ବନେଇବା ପରିଶ୍ରମ ନା କ୍ଷୀର ଆଣିବ ଇଏ କରିବ ସିଏ କରିବ।
ହଁ ଠିକ ଠିକ ତାଠୁ ବେଟର ତମେ କିଣିକି ଆଣିକି ଖାଅ ନା ନାଇଁ।
କିଣିକି ଆଣିକି ସାଙ୍ଗେ ରୋଷେଇ କରିକି ଖାଇବ ସିଧା। ଆଉ ସେ ଯାକ ଜିନିଷ ଯାକ କିଣିବ ଯଦି ତ ତାଠୁ ଏକ୍ସଟ୍ରା ଅଧିକ ଖର୍ଚ୍ଚ ପଡିଯିବ।
ହଁ ଠିକ୍ ଠିକ୍ ଠିକ୍। ଆଉ ତମର ସେପଟେ ଏ ଛତୁ ଫତୁ ବନା ହଉଛି ନା ନାଇଁ ଛତୁ ଚାଷ।
ଛତୁ ହଁ ହେ ଛତୁ ତ ବିଭିନ୍ନ ପ୍ରକାର ଛତୁ ଅଛି। ପାଳ ଛତୁ ତାପରେ ଏ ଯୋଉ ଦୋକାନ ବାଲା ଛତୁ ମିଳୁଛି ଆଉ ସେ ଜଙ୍ଗଲରେ ଗୁଟେ। ଯୋଉ ମିଳିନି ଶ୍ରାବଣୀ କଢ଼ି ସେଇଟା ଯୋଉ ସ୍ପେସିଫିକ୍ ମାନେ ବର୍ଷା ଦିନ ଏକା ହେଇ ଥାଉଛି।
ସବୁଠୁ ମାନେ ସ୍ଵାଦିଷ୍ଟ ସେଟା ହ ନାଇଁ।
ହୁଁ ସେଇଟା ଶ୍ରାବଣ ମାସ ଏତିକି ଏକା ମିଳୁଛି ନାଇଁ।
ହଁ ବାକି ତକ ମାସ ସେଇଟା ମିଳେନି ଆକ୍ଚୁଆଲି।
ନା ନା ନା। କିନ୍ତୁ ବହୁତ ମିଳୁଛି ହେ ପ୍ରବଳ ମାନେ ଗାଁ ଲୋକ ଯାକ ତ ଯୋଉ ମାନେ ଜଙ୍ଗଲକୁ ଯାଉନାହାନ୍ତି କି କାଠ ହାଣିବାକୁ। ସେମାନେ ତ ପୁରା କେମତି ମାନେ ମୁଣା ମୁଣା ସେ ଗୋଟେ ଗୋଟେ। ଝୁଲା ଯାକ ନାଁଇ ସେ ଗୋଟେ ଗୋଟେ ଝୁଲା ରେ ସେମାନେ ନେଇକି ଆସିଛନ୍ତି ହଁ।
ଆଉ ସେଇଟା ବି ପୁଣି ପର୍ଟିକୁଲାର ଜାଗାରେ ହିଁ ହୁଁ ସେଇଟା। ଆକ୍ଚୁଆଲି ପର୍ଟିକୁଲାର ଜାଗାରେ ହିଁ ହୁଏ।
ପର୍ଟିକୁଲାର ଗୋଟେ ଜାଗାରେ ଆଉ ସେ ହଁ ସେ ମାଟି। ମାଟି ଯୋଉ ମାଟିକୁ ନେଇକି।
ଏବେ ଦେଖମ୍ ଆମ ଗାଁରେ ମୁଁ ଆମ ଗାଁରେ ଗୋଟେ ଯୋଉ ଅଛି। ମୁଁ ତମକୁ ଯୋଉ ଦେଖେଇଲିି ଯୋଉ ଇଏ ଘର ମାଟି ଘର ହେଲା।
ହଁ ହଁ ହୁଁ।
ସେ ସେଇ ଘରେ ହଉଛି ଜାଣିଛ ଛତୁ ଟା ସେ ଘରେ ହଉଛି ଶ୍ରାବଣ କଡି। ଘର ଭିତରେ ସେଇଟା ହଉଛି ହୁଁ ହୁଁ।
ଆରେ କେମିତି ମାଟ କିି ସେଇଟା ମାନେ ତଳେ ପୁରା ମାଟି ହିଁ ଅଛି କି ସେ ଘରଟା।
ଏକ୍ଚୁଆଲି ଘର ସେଟା ଆକ୍ଚୁଆଲି ମାଟି ଘର ହେଲା କି। ମାନେ ତାରୋ କାନ୍ଥ ଯାକ ତ ସବୁ ମାଟି ହେଲା। ମାଟି ହଁ ଆଉ କିନ୍ତୁ ହଁ ତଳେ ଆକ୍ଚୁଆଲି ମାଟି ପକା ହେଇକି। ଏଘ ଉ ଆଗରୁ ଆକ୍ଚୁଲି ମାଟି ଥିଲା କିନ୍ତୁ ତା ଉପରେ। ଏବେ ସିମେଣ୍ଟ କରି ଦେଇଛନ୍ତି ହେଲା ତ ସିମେଣ୍ଟ ଟା ବି। ତ ଏଇଟା ବହୁତ ବର୍ଷ ପୁରୁଣା ଘରଟା ନା ନାଇଁ ସିମେଣ୍ଟ ଟା ବି ତ ଛାଡି ଛାଡି ଯାଉଛି ନା। ତ ସେ କଣ କରୁଛି ମାନେ। ହଁ ହଁ ସେ ସେ ଯୋଉ ଗ୍ୟାପ୍ ଯୋଉ ଟିକେ ଟିକେ ଯୋଉ ଥାଉଛି ସେ। ସେ ଭିତରେ ସେଇଟା ବାହାରିକି ଆସୁଛି ହେଲା ଆଉ ସେ ବାସ୍ ସେ ଗୋ ଗୋଟେ ରୁମ୍ ଖାଲି ଆମର ଫାଷ୍ଟ ରୁମ୍ଟା ଯୋଉ ଟା ଖଟ ପଡ଼ିଛି ସେଟା ଖାଲି ହଉଛି। ମାନେ ସିମେଣ୍ଟ ଆଉ ବାକି ତକ ଯେତିକି ଅଛି ସେ ଯା କ ସବୁ ମାଟି ଯାକ ନା ମାଟି ରୁମ ଯାକ ଛୋ ଟ ଛୋଟ ଯାକ ହେଇଛି ସେ ମାଟି ରୁମ ରେ ସବୁ ବାହାରୁଛି।
ଓ ହୋ ଯେ ତମର ଖାଇ ଥାଉଛ କି ସେଟା।
ନାଇଁ ସେଟା ଖାଆନ୍ତିନି ନା ସେଟା ଖାଆନ୍ତିନି ବୋଲି କୁହନ୍ତି। ତ ସେଥିପାଇଁ ଖାଉନାହାନ୍ତି ଆମ ଘର କେହି ବି ସେଇଟା। ହଁ ହଁ ଘର ଭିତରେ ଫୁଟୁଛି ବୋଲି ସେଟା ଖାଉନାହାନ୍ତି। ଆଉ ଗୋଟେ ଜାଣିଛ ସେ ଯୋଉ ବାଲି ଛତୁ। ହଁ ହଁ ହଁ ଠିକ୍। ବାଲି ଛତୁ ଜାଣିଛ ନା ନାଇଁ ବାଲି ଛତୁ ଯୋଉ ହୁଁ ହୁଁ। ସେ ଯୋଉ ବାଲି ଛତୁ ସେ ଯାକୁୁ ଆହୁରି ମାନେ। ସେଗୁଡା ବି ବହୁତ ଟେଷ୍ଟି ମାନେ ଫାଷ୍ଟ ତ ଶ ଶ୍ରା ଶ୍ରାବଣ କଢଡା ବହୁତ୍ ସ୍ଵାଦିଷ୍ଟ ହେଲା। ତାପରେ ଆସିବ ସେ ବାଲି ଛତୁ ବାଲି ଛତୁ ରେ ମାନେ ବହୁତ୍ ହୁଁ
ଗୋଟେ ପୁରା ଅତି ଛୋଟ ଛୋଟ ରହୁଛି। ଆଉ ଗୋଟେ ଟିକେ ମିଡିମ୍ ସାଇଜରେ ରହିଛି, ତମେ କେଉଁଟା କହୁଛ?
ନାଇଁ ନାଇଁ ପୁରା ଛୋଟ ଛୋଟ ଯୋଉଟା, ପୁରା ମାନେ
ପୁରା ଅତି ଛୋଟ, ହେରା ମାନେ କୁଦ ପରିକା ଯୋଉ ତାଉଚି।
ହଁ ହଁ ଖୁଦ ପରି ଦୁସେ ସେଇଟା ହଉଛି ବାଲି ଛତୁ, ସେଇଟା ବିତ ବହୁତ ଟେଷ୍ଟି। ସେ ଯୋଉ ସେ ଯୋଉ ସାପ ହୁଙ୍କା ନୁହଁ କି? ସେଥିରେ ସେଟା ହୁଏ, ସେ ସେଥି ଉ ହଁ ଉଇ ହୁଙ୍କା ନା ସାପ ହଙ୍କା ଯୋଉ କହୁଛନ୍ତି, ସେଇଠି ସେଇଟା ବାହାରେ ହେଲା। ମାନେ କିନ୍ତୁ ସେ ଖାଇବାଟା ତ ସେଟା ଟେଷ୍ଟି କିନ୍ତୁ ତାକୁ ଗୋଟେ ମାନେ ଧୋଇ ବ ଟିକେ ମାନେ କଷ୍ଟ ହଁ, ବାଛିବ ସେଟା ଟିକେ କିନ୍ତୁ କଷ୍ଟ ଆଉ
କି ମ ଛତୁରା ନାଇଁ ହେ ଏଇରା ମାନେ ସେ ଯେତେ ତମ ବାଛ ବି ଧୁଆ ଯାହାବି କର ସେଠି ମାନେ ବାଲିଟା ଥାଉଛେ କାଏ ଏତେ ଛୋଟ ଛୋଟ ତାର ଥାଉଛିଁ ବାଲିଟା ରହିଯାଉଛି ସେରା ଭଲ ଲାଗୁନି ଖାଇଲା ବେଳକୁ।
ହୁଁ ହୁଁ।
ଆଉ ମେନଲି ସେଇଟା ତ ମୁଁ ଦେଖିବାରେ ସେଇଟା ମାନେ ମୁଁ ଦେଖିାବାରେ ଏମିତି ଫ୍ଲାଟ୍ ଏରିଆରେ ହିଁ ହେଇଥାଉଛି।
ହଁ ହଁ ଠିକ ଠିକ ଫ୍ଲାଟ ଏରିଆ, ତାପରେ ସେ ଜାଗାରେ ସେ ଯୋଉ କହୁଛି ମୁଁ ଯୋଉ ହୁଙ୍କା ସେ ହୁଁ
ହୁଙ୍କା ଜାଗରେ ସେଇ ସେଇ ପ୍ରକାର ଛତୁ ହଉଛି ନା, ସେ ଟିକିଏ ବଡ଼
ହଁ ନାଇଁ ନାଇଁ ନାଇଁ। ଆଚୁଆଲି ସେଇଠି ଆମ, ଆମ ବାରିପଟେ ଗୋଟେ ହୁଙ୍କାଟେ ଅଛି। ହେଲା, ସେଇ ହୁଙ୍କାରେ ବି ସେଇଟା ହୁଏ ହେଲା। ଆଉ ହଉଚି ଆହୁରି ଗୋଟେ ବି ହୁଙ୍କାରେ ସେଠି ବି ହୁଏ। ମୁଁ ତ ଗୋଟେ ଥର ତୋଳି ଆଣିଛି ଯୋଉ ଆମର ଯୋଉ ଲକ୍ ଡାଉନ୍ ହେଲାନି କି, ସେତେବେଳେ ସବୁ ଗାଁରେ ଥିଲୁ ନା। ସେଇ ଟାଇମ ରେ ଗୋଟେ ଥର ଏମତି ଗାଧେଇକି ଆସିଲା ବେଳକୁ ଦେଖିଥିଲୁ ଯେ ପୁରା ମାନେ ବହୁତ ହେଇଥିଲା ହେଲା। ସବୁ ତକ ଆଣିକି ତୋଳିକି ଖାଇଦେଲୁ ଆଉ।
ହଉ ହଉ ଆଉ ହ, ଖାଇଲଣି ତମେ?
ନାଇଁ ନାଇଁ ଖାଇନି ରୋଷେଇ ଚାଲଛି।
ହଉ ମୁଁ ଯାଉଛି ଖାଇବି ତାହେଲେ ଆଉ।
ହଁ ହଁ ଠିକ ଅଛି ରଖୁଛି ତାହେଲେ, ହୁଁ ହଁ